ହୁଁ
ଆଜ୍ଞା କଣ କରୁଛନ୍ତି?
ଏଇ ବସିଥିଲି ଆଉ।
ହଁ ଭଏସ କ୍ଲିୟର ହଉଛି?
ହଁ ହଁ ଶୁଭୁଛି ପୁରା କ୍ଲିୟର ଶୁଭୁଛି।
ଆଛା ଆଉ ରୋଷେଇ ଫୋଷେଇ ସରିଲାଣି?
ହଁ। ମୋ ରୋଷେଇ ଖିଆ ସବୁ ସରିଲାଣି।
ହ-ହ ଆଜି ତ ମୁଁ ଆଜି ମୁଁ ହିଁ ରୋଷେଇ କରିଥିଲି ଆମର।
ଆରେ ବା ଏତ ବଢିଆ କଥା, ଯେ ମଝି ମଝିରେ ବି ପରିବା କାଟୁଚନ୍ତି।
ଆଜି ମୁଁ ନିଜେ ରୋଷେଇ କଲି ମାଆ ଙ୍କ ଦେହ ଟା ଟିକେ ଭଲ ନଥିଲା। ତାପରେ ମୁଁ କହିଲି ମାଆ ତମେ ଆଜି ରେଷ୍ଟ କର।
ହଁ ମାଙ୍କୁ ବି ବେଳେ-ବେଳେ ରେଷ୍ଟ ଦେବା କଥା ହଁ।
ମାଆଙ୍କର ବି ସକାଳର ମାଛ ତରକାରୀ ଟା ଥିଲା।
ହଁ।
ସନ୍ଧ୍ୟାବେଳେ ଆଜି ବର୍ଷା ଟିକେ ଏପଟେ ହେଇଥିଲା। ତ ସେଇଥି ପାଇଁ ଯାଇକି ଆଜ୍ଞା। ସେଇଥିପାଇଁ ଯାଇକି ତଳୁ ଟିକେ ଚିକେନ୍ ନେଇକି ପଳେଇ ଆସିଲି।
ହଁ ଆରେ ବା ତମର ତ ପୁରା ଜମି ଯାଇଥିବ ଖାଇବାଟା ଆଜି।
ନିଜେ ଚିକେ ବନେଇଦେଲି ମା ରୁଟି କରିଥିଲେ, ବାକି ମୁଁ ନିଜେ ଟିକେ ଚିକେନ୍ ବନେଇଦେଲି ଆଉ।
ହଁ ଆଜି ପୁରା ଖାଇବା ଟା ଜମି ଯାଇଥିବ ବର୍ଷା ପାଗକୁ।
ହଁ ବର୍ଷା ପାଗରେ ଟିକେ ଚିକେନ୍ କଲେ ଭଲ ଲାଗେ।
ହଁ ଗରମ୍-ଗରମ୍ ଚିକେନ୍ କୁ ଭାତ ବଢିଆ ଲାଗେ।
ହଁ।
କେମ୍ତି କଣ କରିଥିଲେ ମାନେ ସରଳ ଉପାୟ ନା କେମ୍ତି କଣ?
ହଁ ମାନେ ସରଳ ଉପାୟ କଣ, ମୁଁ ଯାହା ପ୍ରୋସେସ୍ ଜାଣିଚି ସେଇ ହିସାବରେ କରିଦେଲି ଆଉ। ମାନେ ଆଗେ ଚିକେନ୍ ଟାକୁ ଟିକେ ଭଲ ଭାବରେ ଧୋଇଦେବେ ତା ପରେ ସେଇଥିରେ ଲୁଣ ହଳଦୀ ଅଦା ରସୁଣ ଏଗୁଡାକ ପ ଦହି ଏଗୁଡା ମିଶେଇକି ଟିକେ ଭଲ ଭାବରେ ଘାଣ୍ଟି ଦେବେ, ଘାଣ୍ଟି ଦେଇକି ତାକୁ କୋଡ଼ିଏ ରୁ ତିରିଶ ମିନିଟ୍ ତାକୁ ରଖିଦେବେ ମ୍ୟାରିନେଟ୍ କରିକି।
ହଁ।
ହଁ ସେଇ ଟାଇମ୍ ଭିତରେ ଆପଣ କଡ଼େଇରେ ତେଲ ଗରମ୍ କରିଦେବେ ତେଲ ଗରମ୍ କରିକି ସେ
କଣ ସୋରିଷ ତେଲ ନା ସୋରିଷ ତେଲ ନା ରିଫାଇନ୍।
ନାଇଁ ସୋରଷ ତେଲ।
ହଁ ସୋରିଷ ତେଲ ଟା ଭଲ ଲାଗେ ଖାଇବା ପାଇଁ।
ହଁ ନାଇଁ ନନଭେଜ୍ ହେଲା ମାନେ ସୋରିଷ ତେଲ ହିଁ ଭଲ।
ହୁଁ।
ତାପରେ ସେଥିରେ ତେଜପତ୍ର ଟିକେ ଆଉ ଗୋଟା ମସଲା ଟିକେ ପକେଇଦେବେ
ହଁ।
ସେଟା ପକେଇକି ପିଆଜ ପକେଇକି ପିଆଜ ଟା ଟିକେ ବ୍ରାଉନ ବ୍ରାଉନ୍ କଲର ର ହେଲା ପର୍ଯ୍ୟନ୍ତ ତାକୁ ଭଲ ଭାବରେ ଭାଜି ଦେବେ।
ହଁ।
ଭାଜି ଦେଇକି ଆପଣ ଆଗରୁ ଯଦି କରିଥିବେ, ନହେଲେ ପରେ ସେ ଯୋଉ ଅଦା ରସୁଣ ପେଷ୍ଟ ଗୋଟେ କରିଦେବେ। ଭଲ ଭାବରେ ତାପରେ ଟମାଟୋ ପକେଇଦେବେ ଟିକେ ଟମାଟ ନରମ୍-ନରମ୍ ଦେଖିକି ଟିକେ ପକେଇଦେବେ। ସେଇଥିରେ ଆପଣ ହଳଦୀ ଲଙ୍କା ଧନା ଧନିଆ ଜିରା ଗୁଣ୍ଡ ଏସବୁ ପକେଇଦେବେ। ପକେଇ ଦେଇକି ତାପରେ ତାକୁ ଭଲ ଭାବରେ ପୁରା ଭାଜିଦେବେ। ଭାଜି ଦେଇ ସାରିଲା ପରେ ଚିକେନ ଯୋଉଟା ଆପଣ ମ୍ୟାରିନେଟ କରିକି ରଖିଥିବେ ସେଇ ମ୍ୟାରିନେଟ ଚିକେନ ଟାକୁ ପକେଇଦେବେ କଢେଇରେ। ତାପରେ ତାକୁ ଅ ଦଶ ମିନିଟ ଦଶ ରୁ ବାର ମିନିଟ ଭଲ ଭାବରେ ତାକୁ ଭାଜିବେ। ଭାଜିକି ତାକୁ ଆପଣଙ୍କର ଯେତିକି ଗ୍ରେଭି ଦରକାର ସେ ତିକି ସେଇ ହିସାବ ରେ ପାଣି ପକେଇଦେବେ।
ଆଛା।
ପାଣି ପକେଇକି ତାପରେ ତାକୁ ଘୋଡେଇକି ରଖିଦେବେ ପନ୍ଦରରୁ କୋଡିଏ ମିନିଟ।
ହଁ ମାନେ ମା ମ୍ୟାରିନେଟ କରିକି ରଖିଦେବି?
ନା ସେଇଟା ଚିକେନ ଯୋଉ କଷା ଟାଇପ ର ସେଇଟା ଆପଣଙ୍କ ଘୋଡେଇକି ରଖିଦେବେ। ସ୍ଲୋ ଫ୍ଲେମରେ। ହଁ ତାପରେ ଆପଣଙ୍କୁ ଯଦି ଆଳୁ ଦରକାର ଆ ଆପଣଙ୍କ ଆଳୁ ଯାହା ଯେତିକି ଭାଜି
ହଁ ଯାହାର ଯେତିକି ଆଳୁ ପସନ୍ଦ କାହାର ପସନ୍ଦ ନାହିଁ ସେମିତି ଦେଖିକି ଆଉ।
ହଁ ସେଇଟା ଆପଣ ପକେଇଦେଲା ପରେ ଲାଷ୍ଟ କୁ ଗରମ ମସଲା ପକେଇବେ। ତାପରେ ଯଦି ଧ ଧନିଆ ପତ୍ର ବି ଯଦି ପକେଇବାର ଅଛି ସେଇଟା ବି ହେଇସାରିଲା ପରେ ଲାଷ୍ଟରେ ସେଇଟା ପକେଇବେ ଆଉ। ତାପରେ ଆପଣଙ୍କର ଇଚ୍ଛା ଯଦି ଆପଣ ଚାଉଳ ସହିତ ବି ଖାଇବେ ଚଳିବ। ବାକି ନର୍ମାଲି ରାତିରେ ସମସ୍ତେ ରୁଟି ସହିତ ହିଁ ଖାଆନ୍ତି।
ହଁ।
ଆଉ ମା ଯେହେତୁ ରୁଟି କରିଦେଇଥିଲେ ମୁଁ ତାକୁ ରୁଟି ସହିତ ହିଁ ଖାଇଦେଲି। ମା ହଁ। ମାଙ୍କର ସକାଳର ଭାତ ଥିଲା। ଆଉ ମା ତ ଚିକେନ ଖାଇବାକୁ ପସନ୍ଦ କରନ୍ତିନି। ତ ମା ଭାତ ମାଛ ଖାଇଦେଲେ। ମୁଁ ରୋଟି ଥିଲା ଯେହେତୁ ମା କରିଦେଇଥିଲେ ମୁଁ ରୁଟି ଆଉ ଚିକେନ ଖାଇଦେଲି ଆଉ।
କେମିତି କଣ କରନ୍ତି?
କଉଟା କହିଲେ?
ପୋଦିନା ଚିକେନ ଜାଣିଛନ୍ତି?
ପୋଦିନା ନା ଆକଚୁଲି ମୁଁ ଏତେ କିଛି ଜାଣିନି। ମୁଁ ଏଇ ଚିକେନ ଟା ମାନେ ଦେଖିକି ଜାଣିକି ଏମତି ହିଁ ନିଜେ ପ୍ରସ୍ତୁତ କରେ। ସେ
ଯୋଉ ପ୍ରଣାଳୀ ଟା କହିଲେ ସେଥିରେ ବି ମାନେ ଭଲ ଲାଗିଥିବ।
ହଁ ତାପରେ ମତେ ଆକଚୁଲି ଟିକେ ଏକ୍ସପେରିମେଣ୍ଟ କରିବାକୁ ଭଲ ଲାଗେନି। ମୁଁ ଯୋଉଟା ଜାଣିଥିବି ସେଇଟା ବନେଇକି ହିଁ ଖାଇଦିଏ ମୁଁ।
ହଁ ସେଇଟା ହେଲେ କଣ କି ଗୋଟେ ମାନେ ଜଣେ ଖୁସିରେ ଖାଇପାରିବ। ଆଉ ଯଦି ଯିଏ ଏକ୍ସପେରିମେଣ୍ଟ କରିବ ଯଦି ଯଦି ଠିକ ରେ ନହେଲା ତାହେଲେ ଖାଇବା ଟା ବି ବେକାର ହେଇଯିବ ନା।
ଖାଇବା ଟା ଯଦି ଖରାପ ହେଇଯିବ ଯଦି ସେମତି ଥରେ ମୁଁ କରିଥିଲି। ଅ ଥରେ ପକେଇ ଦେଇଥିଲି ରାଗ ଟିକେ ଅଧିକ ପକେଇ ଦେଇଥିଲି। ଭଲ ଟିକେ ରାଗ ରାଗ ଖାଇବାକୁ ଇଚ୍ଛା ହଉଛି।
ହଁ।
ତ ରାଗ ଟିକେ ପକେଇ ଦେଇଥିଲି। ଏତେ ରାଗ ହେଇଯାଇଥିଲା ଯେ ମୁଁ ଖାଇବିି ପାରିଲିନି। ରୁଟିରେ ତ ଛାଡ ଭାତରେ ବି ଖାଇ ପାରିଲିନି ତାକୁ।
ଓହୋ ହୋ। ସେ ପ୍ରଥମ ପ୍ରଥମ କଲେ ସେମତି ଟିକେ ହୁଏ। ସେଟା କରିଲେ କଣ ତାପରେ ଧୀରେ ଧୀରେ ତମର ସିନା ଏକ୍ସପିରିଏନ୍ସ ଟା ବଢିବ।
ହଁ ଏବେ ନୂଆ ନୂଆ ଶିଖୁଛି ବୋଲି ଯାହା ପାରୁଛି ଧୀରେ ଧୀରେ କରୁଛି ଆଉ।
ତାପରେ ଶିଖି ଗଲା ପରେ ଆଉ କିଛି କହିବାକୁ ପଡିବନି ନିଜେ ନିଜେ ସବୁ କରିବେ ମାଆଙ୍କୁ ବି ଟିକେ ମାନେ ଭଲ କିଛି ମାନେ ଟିକେ ରେଷ୍ଟ ମିଳିଯିବ ଆଉ।
ଅ। ଆଉଥରେ ସେମିତି କରିଥିଲି ପିଆଜ ଟା ପୁରା ମାନେ ଭାଜୁ ଭାଜୁ ସେ ପୁରା ପୋଡି ହେଇଗଲା କି କଣ ପୁରା କଳା କଳା ହେଇଗଲା।
ଓହୋ ହଁ ପୋଡି ହେଇଯାଇଥିଲା ଆଉ।
ହଁ ସେ ସବୁ ଇଏ ବି ଗୋଟେ ଗୋଟେ ସ୍ମୃତି ମନେ ରହୁଛି ଆଉ।
ଏ ରୋଷେଇ କଣ ରୋଷେଇ କଳା ଟା କଣ କହିଲେ ଧୈର୍ଯ୍ୟର କଳା ସେଇଟା। ସେଇଟାକୁ ମାନେ ଧୈର୍ଯ୍ୟର ସହିତ ଯଦି କରିବ ତାହେଲେ ଠିକ୍ ଅଛି ଆଉ ଯଦି ଟିକେ ବ୍ୟସ୍ତ ବ୍ୟସ୍ତ ହେଇକି କରିଦବ ତ କିଛି ନା କିଛି ଗୋଟେ ଅସୁବିଧା ହେଇଯିବ ଆଉ। ପିଆଜ ପୋଡିଯିବ ନହେଲେ କଣ ହେଇଯିବ ଏମତି। ସେହେଇଯିବ ଆଉ ନୂଆ ନୂଆ ଶିଖିଥିବା ଲୋକ କଣ ସିଏ ଟିକେ ଯାହାହେଲେ ତମେ ନୂଆ ନୂଆ ଶିଖିଥିଲ ସେତଓ ଳେ ହଁ ତମର ଜାଣିନ ଠିକ୍ ରେ ଆଉ ହେତେବେଳକୁ ସେମିତି ଟିକେ ଭୁଲ୍ ଭାଲ୍ ହେଲେ ସିନା ସେଟା ଠିକ୍ ହବ ଭୁଲ୍ ଭ। ଲ୍ ହୁଏ ସେମିତି।
ତାପରେ କେତେବେଳେ କଣ ହେଇଯାଏ। କିନ୍ତୁ ଯେତେବେଳେ ଖାଇଲେ ମତେ ଭଲ ଲାଗିଲା କୁହନ୍ତନି ନିଜେ ରୋଷେଇ କଲେ ଭଲ ଲାଗେ। ଯାହା ହେଇଥିଲେ ବି ଭଲ ଲାଗିବ।
ଆଉ ଯେକୌଣସି ଜିନିଷ ଭୁଲ୍ ପରେ ହିଁ ଠିକ୍ ହୁଏ ପ୍ରଥମରୁ କାହାର ବି କେବେ ଠିକ୍ ହେଇନି ମଣିଷ ଜୀବନ ମାନେ ହିଁ ଭୁଲ୍ ଆଉ ଆମେ ଯେତେବେଳେ ମଣିଷ ହେଇକି ଜନ୍ମ ହେଇଛେ କଣ ସବୁବେଳେ ସବୁ ଜିନିଷ କଣ ମା ପେଟରୁ ଶିଖିକି ଆସିଥାନ୍ତି କି? କିଏ ପ୍ରଥମ ପ୍ରଥମେ ଧୀରେ ଧୀରେ ଟିକେ ଶିଖିବ ଟିକେ ଭୁଲ୍ ଭାଲ୍ ହବ। ଛୋଟ ପିଲା ଟା ଯେମିତି ଚାଲିବା ଶିଖିବା ଆଗରୁ ଆଣ୍ଠେଇ କି - ଆଣ୍ଠଉଥିବ ପଡି ଯାଉଥିବ ଠିଆ ହଉଥିବ ଖସି ପଡୁଥିବ ତାପରେ ତାର ନିଜେ ନିଜେ ଟିକେ ଟିକେ ସେ ଦୃଢ ହେଇ ହେଇ ତାପରେ ସେ ଚାଲିବେ ସେମିତି ସବୁ ଜିନିଷ ସେଇୟା। ରୋଷେଇ ବି ସେୟା ଏମତି କରି କରି କରି ଆଜି ପୁଣି ଆପଣ ଏତେ ସୁନ୍ଦର ଗୋଟେ ଚିକେନ୍ ଆଇଟମ୍ ବନେଇ ପାରିଲେ କି ନାଇଁ।
ହୁଁ ହୁଁ। କଥାରେ ଅଛି ପା ପ୍ରାକ୍ଟିସ୍ ମେକ୍ସ ଏଭ୍ରି ୱାନ୍ ସକ୍ସେସ୍।
ହଁ ଠିକ୍ ତେଣୁ ପା
ଧୀରେ ଧୀରେ ଶିଖୁଛି ଆଉ।
କଣ ହଁ ସେଇ ଟିକେ ଟିକେ ଶିଖିଲା ଆଜି ଟିକେ ଏମିତି କଲେ। କାଲି ଆଉ ଟିକେ କିଏ କହିବ କି ନା ଏମିତି ମାନେ ପୋ ଦିନା ଚିକେନ୍ ଟାକୁ ଏମିତି ବନାନ୍ତି। କିଏ କହିବ ନା ଦହି ଚି ଚିକେନ୍ ଟା କୁ ଏମିତି ବନାନ୍ତି ସମସ୍ତଠୁ ଶୁଣିଲେ କଣ ହବ ଟିକେ ଇଛା ହବ ହଁ ଦେଖ କି ସିଏ ତ ଏମିତି କରିକି କହୁଥିଲା ମୁଁ ଟିକେ ଆଜି କରିକି ଦେଖି କଲାବେଳକୁ ଟିକେ ଏପଟ ସେପଟ ହବପ୍ରଥମ ଗୋଟେ ଦି ଦିନ ଟିକେ ଏପଟସେପଟ ହବ ତାପରେ ତ ପୁଣି ସେଇଟା ଗୋଟେ ନା ଗୋଟେଦିନ ପୁଣି ଠିକ୍ ହବ କି ନାଇଁ।
ଆଜ୍ଞା ନାଇଁ ମୋର ମାନେ ମୁଁ ନର୍ମାଲି ସବୁବେଳେ କରେନି। ମୋର ଯଦି ମୁଡ୍ ହେଇଥିବ ତାହେଲେ ମୁଁ ରୋଷେଇ ପାଖକୁ ଯିବି। ନହେଲେ ରୋଷେଇ ପାଖକୁ ନାହିଁ ମାଙ୍କ ଦେହ ଖରାପ ହେଇଥିଲେ କି କଣ ବାହାରୁ ପଛେ ଖାଇବା ଆଣିଦେଵି ମୋର ମୁଡ୍ ହେଇନଥିବ ଯଦି ମୋ ରୋଷେଇ ପାଖକୁ ଯାଏନି।
ହଁ କିନ୍ତୁ ଯିବେ। ଗଲେ କଣ ହବ ଆପଣ ବାହାରେ କେତେବେଳେ ଧର ରହି ତାହେଲେ ସୁବିଧା ହବ କଣ କାହା ଉପରେ ନିର୍ଭର କରିବାକୁ ପଡିବନି। ନିଜେ ଗୋଟେ କିଛି ଗୋଟେ ଇଣ୍ଡସନ ରହିଲା କି କଣ ଅସୁବିଧା ରହିଲା ନିଜ ପାଖରେ ଗୋଟେ ପଢେଇ ଆଣିଲେ ନିଜେ ଗୋଟେ କିଛି ଗୋଟେ ବନେଇଦେବେ କିଛି ଗୋଟେ କରିକି ଖାଇ ଦେଇ ପାରିବେ। ସବୁବେଳେ ରଖିଥିବେ ଯେ ମୁଁ ଜ୍ଞାନଟା ରଖିଥିବି ଯେ ନା ମୁଁ ରୋଷେଇ କାମ ଟା ଅଛି ମୁଁ ଯେମିତି ଏକା ବୋହୁତୁ ହରାଣ।
ନାଁ ଆକ୍ଚୁଆଲି କଣ ନା ଯୋଉ ଭଳିଆ ଗରମ ହଉଛି ଛି ସେ ରୋଷେଇ ଘରକୁ ଯାଇକି କଷ୍ଟ କରିବା ବହୁତ କଷ୍ଟ।
ସନ୍ଧ୍ୟାବେେଳେ ଟିକେ ବର୍ଷା ହେଇଯାଇଥିଲା।
ହଁ ବର୍ଷା ହେଇଛି ପାଗ ଟା ଟିକେ ଭଲ ହେଇଯାଇଛି ଟିକେ ଥଣ୍ଡା ଥଣ୍ଡା ପାଗ ହେଇଛି।
ହଁ। ତାପରେ ସାଙ୍ଗସାଥି କେହି ନାହାନ୍ତି ତ ମୁଁ କହିଲି ଆଜି ଟିକେ ମାଆଙ୍କୁ ହେଲ୍ପ କରିଦବା ମାଆଙ୍କୁ ବି ଟିକେ ଇଂପ୍ରେସ
ଏଇ ପାଗଟା ଏଇ ପାଗଟା ରଜ ବେଳେ ଦରକାର ଥିଲା। ର ରଟେ ବେଳେ ରଜ ଆହୁାଗ ଖଣ୍ଡଣ୍ଡ
ଆଜ୍ଞା।
। ରୋଷେଇ କରିକି ଏବେ ଖାଇବା ପିଇବା ବି ସରିଲାଣି।
ହଁ ଏଇ ଖାଇବା ପିଇବା ସରିନି ଯିବି ଏବେ ଖାଇବି ଆଉ।
ଖାଇନାହାନ୍ତି ଏ ପର୍ଯ୍ୟନ୍ତ ଆଉ ଥଣ୍ଡା ହେଇ ଯାଇଥିବ ତ ଟିଫିନ ଟା ବୋଧେ।
ନାଇଁ ଏବେ ଜଷ୍ଟ କରିକି ଆସିଲି ତ ଟିକେ ଝାଳ ଫାଳ ବାହାରୁଥିଲା ବୋଲି ଟିକେ ରେଷ୍ଟ ତାପରେ ଚିକେନ ଟା କଣ ମାନେ ଯେତିକି ୱେଟ କରିବ ତାର ଟେଷ୍ଟ ଟା ଆହୁରି ବଢି ବଢିଯିବ।
ହଁ ହ ହ ସିଏ ଗୋଟେ କଥା ଆପଣ ଯାଆନ୍ତୁ ଖାଇଲେ ବି ଯାଆନ୍ତୁ।
ହଁ ଏବେ ଯିବି ଖାଇବି ଆଉ ଆପଣ କଣ ଏବେ ଖିଆ ପିଆ ସିଲାଣି ତାହେଲେ ତ।
ହଁ ହଁ ମୋର ଖିଆପିଆ ସରିଲାଣି ଯାଇକି ରୁଟି ଚିକେନ ସହିତ ଟିକେ ପିଆଜ ଦେଇକି ଖାଇବେ।
ପିଆଜ ଟିକେ ଲଙ୍କା ଟିକେ।
ହଁ ସେମିତି ବି ଖାଆନ୍ତୁ ହଉ ହଉ ଆପଣ ଯାଆନ୍ତୁ ତାହେଲେ ଖାଆନ୍ତୁ ଏବେ ରଖୁଛି ହଁ ହଁ। ହଁ ତ ବର